ହ୍ୟାଲୋ।
ହ୍ୟାଲୋ ହୁଁ।
ମାନେ ବର୍ଷା ହେଇଛି ନା ତମ ଆଡ଼େ?
ହୁଁ ହୁଁ ବହୁତ ଜୋରସେ ହେଇଛି। ଆ ପଥର ଘଡଘଡି ଚର ଚର ଚଡ଼ି ଭାରି ବହୁତ ଜୋରସ ହେଇଛି ବିଲ ବୁଡେଇ ଦେଇଛି।
କୁଆପଥର ପଡ଼ିଛି?
ହୁଁ ହୁଁ।
ହଁ ଆମ ଏପଟରେ ବି ଜୋର ହେଇଛି ଜୋର ହେଇଛି ହେଲେ କୁଆପଥର କିଛି ପଡ଼ିନି ଆଉ।
ହ ନା ଆମ ଏପଟେ ସବୁ ବହୁତ ନଷ୍ଟ କରିଦେଇଛି ଆମର ଯୋଉ ଚାଷୀ ମାନେ ଯୋଉ ତଳା ପକେଇଥିଲେ ସେ ତଳା ବି ନଷ୍ଟ କରିଦେଇଛି ବହୁତ ଏ ସବୁ ଅସୁବିଧା କରିକି ଯାଇଛି ଆଜି ଆଉ।
ତଳା ପଡ଼ି ନାହିଁ।
ହୁଁ।
ନାଁ ଆମ ପଟେ ହଏ।
ତମ ପଟେ ପଡିିନି।
ନା।
ତମ ଏପଟେ ହେଇନି ବୋଧେ ପକେଇ ନାହାନ୍ତି ଆଉ।
ହଁ ଏମିତି ହଳ ଚାଲିଛି।
ହୁଁ।
ହୁଁ ହୁଁଁ।
ଆଉ ତମ ସେପଟେ କଣ ସବୁ ଭଲ ହୁଏ?
ଆମର କଣ ତ ଏବେ କିଛି ନାହିଁ ପିଜୁଳି ହେଇଚି ଆଉ।
ଖାଲି ପିଜୁଳି।
ହଁ ଆଉ କଣ?
ମୁଁ କହିଲି
ହଁ ଜାମୁକଳି ହୁଏ ପଣ୍ଡିଆରେ ହୁଏ ଆମ ଘର ପାଖରେ କିଛି ଜାମୁକୋଳି ଗଛ ନାହିଁ।
ଓହୋ ନା ଆମ ଘର ପାଖରେ ହେଇଛି ଲିଚି ଗଛ ହେଇଛି। ପିଜୁଳି ଦିଟା ଗଛ।
ହୁଁ।
ଆଉ ଜାମୁକଳି ଚାରିଟା ଚାରିଟା ଗଛ ଅଛି। ତିନିଟାରେ ହଁ ତିନିଟାରେ ହେଇଛି ଗୋଟୋରେ ହେଇନି। ଘର ପାଖରେ ମାନେ ଏଇ ଏଇ ପଚାଶ ମିଟର ଡିଷ୍ଟାନ୍ସ ଆଉ
ହଁ। ଆଜି ଗୋଟେ ଅଫିସ ନା ଘରେ?
ନା ଘରେ ଅଛି।
ଓହୋ ବର୍ଷା ହଉଥିଲା ଆଉ।
ହୁଁ ବର୍ଷା ହଉଥିଲା ସେଥିପାଇଁ ଯାଇନି ପଥର ଯୋଉ ପକେଇଥିଲେ କି? ଆସି ହେଲାଣି।
ହୁଁ ହୁଁ।
ହୁଁ ହୁଁ ହୁ ତମ ସେପଟେ କୋଉ ପର୍ବଟା ଭଲ ହୁଏ। ମାନେ ଭଲ ଦୃଶ୍ୟରେ ପାଳନ କରାହେଲା।
କାର୍ତ୍ତିକ ପୂର୍ଣିମାରେ ବାଲିଯାତ୍ରା ଟିକେ ଭଲ ହୁଏ।
ହୁଁ ଆଉ
ଆଉ ହଁ ବାଲିଯାତ୍ରା ହୁଏ ତିନି ଦିନ ହୁଏ ବାଲିଯାତ୍ରା?
ହୁଁ କିମିତ ହୁଏ।
ଯାତ୍ରା ପଡ଼େ ଦୋକାନ ପଡ଼େ
ଯାତ୍ରା ତିନି ଦିନ ଯା କହୁଛି
ହଁ ତିନ ଦିନ କେବୋଇ ଚାରି ଦିନ
ଯିଦି ଭଲ ହେଲା ଚାରି ଦିନ କରିଦିଅନ୍ତି ଆଉ
ହଁ ନା ଭଲ ନହେନ ଖରାପ ହେନି ଚାରିଦିନ କରାରନ୍ତି
ଆଉ ମେଲୋଡ଼ି ତା ସହିତ ବୋଧେ ଥାଏ ଆଉ
ହଁ
ହୁଁ ହୁଁ ନା ଆମ ଏପଟେ ରଜ ଆଉ ଆମ ମେଲଣ ଆଉ ଯଜ୍ଞ ଏଇ ତିନିଟା ଆମର ବହୁତ ଜୋରସୋରେ ହୁଏ ମାନେ କୁଆଡୁ କୁଆଡୁ ଲୋକ ଆସନ୍ତି ଦେଖନ୍ତି ବୁଲନ୍ତି ଆଉ ଆମର ତିନି ଦିନ ଯାକ ହୁଏ ରଜ ଯୋଉ ତିନି ଦିନ ତିନ ଦିନ ହୁଏ ଆଉ ମଲ ନା ତିନ ଦିନ ଜଗ ଜି ବି ତିନ ଦିନ ହୁଏ ଆଉ ଏମିତି ରଜରେ ବହୁ ଗୋଟେ ଗଛରେ ବୋଧେ ମନ୍ଦ ଟା ହଣ୍ଡରୁ ଦୋଳି ଲଗା ହେଇଥିଲା ଆଉ ବାଁଶ ଦୋଳି ନୁ ବାଁଶ ଦୋଳି ନୁହଁ ବାଁଶ ଦୋଳି ଅଲଗା ଗଛ ଲଗେଇକ ଏଠି ଆମର ଯୋଉ ଦଉଡି ଦଉ ଦଉଡି ଦୌଡି ଯୋଉ ସେଇଆକୁ ଲଗା
ହଁ ଆମର ଏପଟେ ରଜ ବନ୍ଦ ହେଇଗଲାଣି
ହୁଁ
ତ ହୁନ ସବ ଫୋନ
ହଉ କହଣ।
ହୁଁ।
ନା ଆମର ଫୋନ ଯିଏ ଖେଳିବ ଆମେ କ୍ରିକେଟ ଖେଳୁ ଆମେ।
ହୁଁ।
ଆଉ ଯିଏ ଫୋନ ଧଇିଲା ତାକୁ ଆଉ ନେକ୍ସଟ୍ ଟାଇମ୍ ରେ ଆଉ ଖେଳେଇମୁନି ତାକୁ ଆଉ। କାହାରକି ଆମେ ଫୋନ ୟୁଜ୍ କରିବାକୁ ଦଉନା କାହିଁକି ଆମ ଫୋନ ଯିଏ ଆସିଲା ଆମ ପାଖକୁ ଫୋନ୍ ଟା ତାକତି ରୁ ନେଇ ଆସୁ।
ମୋର ପିଲା ଥିବେ ଆମର। ପିଲା ସଟ୍ ନା ସେ ଫୋନ୍ ଧରୁ ଘରେ ଶୋଉ। ହଁ ତ ଖେଳିବାକୁ ବାଧ୍ୟ।
ଆମର ପିଲା କଣ ଆମ ଚାରିଟା ପାଞ୍ଚଟା ଗାଁ ରୁ ଆସନ୍ତି ଗୋଟେ ଜାଗାକୁ। ସେଇଠା ଆମ ଗୋଟେ ଗାଁରୁ କେତେଟା ପିଲା ଭାରିବେ। ସେଇଠି ଆମର ଠାକୁର ବସନ୍ତି ନା ରଜରେ ଠାକୁର ଯୋଉଠି ମେଲଣ ହୁଏ। ସେଇଠିକି ଠାକୁର ବସନ୍ତି ରାମ ରଜା। ଯଉ ରାମ ସୀତାଉ ଆମେ ରାମ ରଜା କହୁ ଆଉ ସଏ ଗୋଟେ ତାଙ୍କର ଆଉ। ସେଇ ଆମ ରଜା ପାଖରେ ହୁଏ। ହଉ ଆଜି କଣ ଖାଇଲ। ହଁ ଭସାଣିୀ ହଉଥିଲା କିନ୍ତୁ ଆମେ ଯାଇକି ରହିଲୁନି ଭସାଣିୀରେ। ସେଇ ପାଖରେ ଯୋଉ ଦିଟା ଗାଁ ସେଇ ଦିଟା ଗାଁ ରହିଲ ଭସାଣି ରେ ଆମେ ଆଉ ଗଲୁନି।
ଓହୋ।
ଆଉ ଆଜି ଖାଇଲ କଣ ହଁ ଖାଇସାଇଲିନି।
ନା ମୋ ଦେହଟା ଖରାପ ଖାଇନି।
ଦେହ ଖରାପ କଣ ହେଇଛି।
ଏଇ ସିଜନ ଟା ଚେଞ୍ଜ ହେଲେ ମୋ ଦେହ ଟିକେ ଖରାପ ହୁଏ ଆଉ।
ଓୋ ନା ମୋର ହେଇନି ମୋର ତଣ୍ଟି ବଥା କରିଛି। ମତେ ଲାଗୁଛି ହବ ହବ ଆଉ ଏଇ ଦି ତିନି ଦିନ ଭିତରେ ହେଇଯିବ ଆଉ।
ହଁ।
ହ କଣ ଅଛି ଥଣ୍ଡା ଆଉ ଜର ଆଉ।
ହଁ ମୁଣ୍ଡ ଟା ଟିକେ ବିନ୍ଧିବ ଆଉ ନ ହେଲେ କଣ।
ହୁଁ। ଆଉ ଖାଇଲ ଖାଇନା ତ ତମେ।
ନାମ ଖାଇନି କିଛି।
ହ ମେଡ଼ିସିନ ଆଣିି ଖାଉଛ ନା ଖାଇବ।
ନା ଆଜି ହେଲା ଦେଖିବା ବର୍ଷା ତ ଛାଡୁନି କୁଆଡେ ଯିବୁ ମେଡିସିନ।
ବର୍ଷା ଏପର୍ଯ୍ୟନ୍ତ ହଉଛି।
ହଁ ଠୋପେ ଠୋପେ ପକଉଛି।
ନା ଆମର ଛାଡି ଯାଇଛି ଏପଟେ ତୋଟାଲୀ।
ଆ ନଈରେ ପାଣି ପଳେଇଆସିବ ଏବେ।
ହୁଁ ତମ କଣ ନଈ ପାଖରେ କି।
ହ ଆମର ନଇଠାରୁ ବହୁତ ପାଖରେ।
ଯାହାଉ ନଈରେ ଗାଧଉଥିବ ପାଣି ଆସିଲେ ଦେଖୁଥିବ। ନଈର ଫିଲିଂସ୍ ଟା ବନ୍ଦ।
ହଁ। ଆର ଆର ବର୍ଷ ଗୋଟେ ପିଲାଟେ ମରି ଯାଇଥିଲା।
ହୁଁ ହଁ ହୋ। କେମିତି କଣ ବୁଡିବ?
ମଦ ପିଇ ଦେଇଥିଲା ବୁଡିଗଲା ଆଉ।
ଓୋ ହଁ ଶୁଣିଥିଲି ଥରେ ଦଶରଥପୁର ତ?
ହଁ ହଁ।
ହୁଁ ହୁଁ ହୁଁ। ହଁ ଯେବେ ଜାଣିପାଇଲି। ସେଇଥିପାଇଁ ଆଉ ଗାଧଉନୁ ଆଉ।
ହଁ ସେଥିପାଇଁ କଣ ଆଉ ନୁଙ୍ଗୁରା ହେଇଛି ପୁରା କାଦୁଅ ମାଦୁଅ। ଆରେ କଣ ଗାଧେଇବୁ ତାଦେହେରେ।
ନା ମୁଁ ଯୋଉ ଯାଏ ମୋ ପିଇସି ଘରକୁ ଯୋଉ ଯାଏ ସେଠି ନଈ ପାଖରେ, ସେଠି ମୁଁ ଯାଇକି ଗାଧାଏ, କି ମାନେ ମୁଁ ତ ପହଁରା ଶିଖିଛି ଅଳ୍ପ ଅଳ୍ପ ଶିଖିଛି। ଏବେ ହିଁ ଶିଖିଲି ଯଉ ଆଗରୁ ଯୋଉ ଯାଇଥିଲି ସେମାନେ ପହଁରା ଫହରା ସବୁ ଶିଖିଛନ୍ତି। ସେମାନେ କଣ କରିବେ ନା ମୋତେ ଟେକିକି ନେଇକି ଫୋପାଡି ଦେବେ, ଫୋପାଡି ଦେଲେ ମୁଁ ପହଁରି ପାରିବିନି ବୁଡ଼ିଯିବି। ମତେ ଫେର ଉଠେଇକି ନେଇକି ଆସିବେ ମୁଁ ଆଉ ସେଠି ଗାଧେଇଆବାକୁ ଗଲିନି ଯାଉନି।
ତୁଠ ଭଲ ଥିବ ଆମର ତୁଠ ଏଟି ପୁରା ଖରାପ।
ଓ ନା ତାଙ୍କୁ ସେଠି ମାନେ ଏ ସବୁବେଳେ ପାଇଁ ପାଣି ଥାଏ କମ ହଉ ପଛେ ପାଣି ଥାଏ ସେଠି।
ହଁ ଆମର ଏଠି ଆଗରୁ ବାଲି ଥିଲା ଚାଲିକି ଯିବୁ ଗଧେଇକି ଆସିି ଭଲ ଥିଲା।
ହୁଁ
ଆଉ ବାଲି ସବୁ ଚୋରି କରି ବିକିଲେ ଆଉ କଉଁଠି କଣ ହେବ।
ହଁ। ବାଲି କଣ ସବୁ ବିକି ଦେଇଛନ୍ତି କାଦୁଅ ଏବେ ଉଠୁଛି?
ଖାଲି କାଦୁଅ ବାଲି ଯେତେ ବିକିଲେ ସେତେ ଇଏ ଆଉ।
ହଁ ଜୋର ପାଣି ଆସୁନି ଆଉ ସେଇଥିପାଇଁ ବାଲି ହଉନି ଆଉ। ତାପରେ ବି ଏବେବି ସବୁ ଘର ଯୋଉ କଲେ ଅଧିକ ଆଗରୁ କଣ ମାଟି ଘର ଥିଲା। ଏତେ ଦରକାର ନଥିଲା ଏବେ ଯୋଉ ଘର ହେଲାଣି ସବୁ। କମି ହଉଛି ଆଉ।
ହଁ।
ଆଉ? କଣ କହୁଛ? ଏବେ କଣ କରୁଛ ଶୋଇ ଏବେ କଣ ଶୋଇଛ?
ନା ଛାତ ଉପରେ ବସିଛି।
ଓହୋ ଛାତ ଉପରେ?
ହୁଁ।
ନା ମୁଁ ଏବେ ହିଁ ଶୋଇଥିଲି ମୁଁ ଏବେ।
ନା ମୁଁ କାଲି ପୁରା ଶୋଇପଡ଼ିଛି ବହୁତ କାଲି ଶୀତ ଲାଗିଲା ଥଣ୍ଡା ଲାଗିଲା ଶୋଇପଡ଼ିଛି। ଉଠିଲି ଆଜି ବାରଟାରେ।
ହୁଁ।
ନିଦ ମାଡ଼ୁନି ଆଉ ଦିନଟା କମୁଛି।
ହୁଁ। ନା ଆମ ସେଠି ଗରମ ଭାରି ହଉଛି ବର୍ଷା ହଉଛି କିନ୍ତୁ ହେଲେ ରାତିକି ବହୁତ ଜୋରରେ ଗରମ ହଉଛି।
ହଁ ରାତିକି ତ ଆମର ବି ଗରମ ଭାରି।
ମାନେ ଦିଟା ଫ୍ୟାନ ନଚଲେଇଲା ବେଳକୁ ଶୋଇ ହଉନି।
ହଁ।
ସକାଳୁ ସକାଳୁ କିନ୍ତୁ ବଢିଆ ଲାଗୁଛି ଶୋଇବା ପାଇଁ।
ସକାଳ ନିଦଟା ଶୀତ ଦିନରେ ଯେଉଁ ସକାଳ ନିଦଟା ସବୁଠାରୁ ବଢ଼ିଆ।
ହଁ ମୁଁ ତ ଡେଲି ଉଠୁଛି ନଅଟାରେ।
ଅଫିସ୍ କେତେବେଳେ ଯାଉଛୁ?
ଅଫିସ ଏଗାରଟା ସାଢେ ଦଶଟା ବେଳକୁ ଆସେ।
ହଁ ହଁ। ଆଜି କଣ ଅଫିସ୍ ଛୁଟି ନା ବର୍ଷା ପାଇଁ ବନ୍ଦ କରିଦେଇଛୁ?
ହୁଁ,
ବର୍ଷା ପାଇଁ,
ହଁ ଯାଇନି
ହଁ ହଁ,
ଆଉ ତମ ସେପଟେ ଭୋଲ ବମ ହୁଏ ନା? ମାନେ ପାଣି ଉଠାନ୍ ତମ ନଈରୁ?
ମୁଁ ଯାଏନି ପାଣି ଆମ ନଈରୁ ଅଳ୍ପ ଉଠାଉଛନ୍ତି।
ଓହୋ ଏବେ ଆଇ ଆସିଗଲାଣି ଆଉ ଅଳ୍ପ ଦିନ ରହିଲା ବୋଧେ ଭୁଲ ବମ୍,
ହଁ ଆର ବର୍ଷକ ଆଉ,
ହୁଁ ଆଉ ମୁଁ ଯୋଉ ଆସେ ଯୋଉ ଆମର ଅଫିସ୍ କି ଯୋଉ ଆସେ,
ହୁଁ,
ଆମର ଏଠି ସେକେଣ୍ଡ ପାଳିରେ ଦିଅନ୍ତି ମାନେ ଖାଇବା ପାଇଁ, ମାନଙ୍କୁ ଫ୍ରି ରେ ଦିଅନ୍ତି ଆଉ,
ହଁ ଶୁଣିଛି ଶୁଣିଛି,
ଯେମତି ବହୁତ ଲୋକ ଆସିକି ଏଠି ଖାଆନ୍ତି ଖାଇକି ଯାଆନ୍ତି ଆଉ।
ସେଇଟା ପୁଅ ନାଁରେ ଦିଅନ୍ତି ବା?
ହଁ ନ
ତା ପୁଅ ନାଁରେ ଦିଅନ୍ତି ବା,
ହୁଁ ହୁଁ,
ହଁ, ତେ ଯାଇକି ଭଲବୁମ ଯାଇକ କି,
ନା ମୁଁ ଯାଏନି ଯାଇନି କୌଣସି କୋଉ-କୋଉ ବର୍ଷ ବି,
ହଁ, ଶିକ୍ଷା କେବେ ଟ୍ରାଏ କରିବାକୁ ଯିବନି ଆଉ ସାର୍ କେବେ,
ହୁଁ,
ଦରକାର ପଳିଲେ ଦର-
ଦରକାର ଦରକାର ପହିଲେ ଯିବ, ମାନେ ଏମିତି କୋଉ ଜିନିଷ ଟା ଦରକାର ପଡ଼ିଲେ ଯାଇଁକି ଯିବ,
ହଁ ମୋର ଦରକାର ପନି କାମ ନ ହେଲେ କାମ ନି,
ହୁଁ ହୁଁ ହୁଁ ଏଇଦିଟା ପରା,
ହଁ,
ତାମାନେ ତମକୁ ସବୁ ବୋଧେ ଦେଇ ଦଉଛନ୍ତି ଆଉ।
ନା ମୁଁ ବିଶ୍ଵାସ କରେନା ନା ଏତେ।
ଓହୋ। ବିଶ୍ଵାସ କରନି କଁ ପାଇଁ?
ଆରଥର ବା ଶିବ ମନ୍ଦିରରେ ପିଟିହେଇକି ମୋ ହାତ ଭାଙ୍ଗି ଯାଇଥିଲା, ତ ସେଇଥିପାଇଁ।
ପିଟିକି?
ହଁ ଖେଳୁଥିନି, ଦୌଡ଼ିକି ଯାଉଥିଲି ପିଟି ହେଇଗଲି।
ଓହୋ। ସେଇଥିପାଇଁ ବିଶ୍ୱାସ ଉଠି
ପୁରା ଉଠିଯାଇଛି।
ପୁରା ଉଠିଯାଇଛି?
ହଁ।
ମାନିଆକୁ ପଡ଼ିବ।
ଆକାଶରେ ବର୍ଷା ପୁରା ଅଛି।
ହୁଁ। ନାଁ ଆମ ଏପଟେ ନାହିଁ, ଫାଙ୍କା ହେଇଗଲାଇଁ।
ଆମର ଏଇଠି ଅଛି ରାତି ପର୍ଯ୍ୟନ୍ତ ହବ ବୋଧେ।
ହଁ ଲଘୁଚାପ ଅଛି, କଣ ହଉଛି?
ଏଇ ଖେଳଟା ବନ୍ଦ ହେଇଗଲା ବେଳକୁ ବିରକ୍ତି ଲାଗୁଛି, ନାହେନେ ଆଉ କିଛି ନାହିଁ।
ଖେଳ, କି ଖେଳ କି?
ମୋର ଭଲିବଲ୍।
ଓ ଭଲିବଲ। ତମର ଟିମ୍ ଅଛି?
ହଁ ଆମର ଅଛି ବା ଟିମ।
ନାଁ ଆମର କ୍ରିକେଟ ଖେଳୁ।
କ୍ରିକେଟ ଆମର ଖେଳୁ, ଏବେ ବା ଗୋଟେ ହେଇଥିଲା ଟୁର୍ଣ୍ଣାମେଣ୍ଟ ଆମ ଗାଁରେ ସଇଲା।
ହୁଁ।
ରଜ ପାଇଁ। ଭଲିବଲଟା ଟିକିଏ ଦେହ ପାଇଁ ଭଲ ବୋଲି ଟିକିଏ ଖେଳୁ ଆଉ।
ଯାହାହଉ ଯିଏ ଏକ୍ସରସାଇଜ ଚାଲିଚି କିନ୍ତୁ ଆମର ଏକ୍ସରସାଇଜ କିଛି ନାହିଁ।
ସେଇ ବସିଗଲା ବେଳକୁ ଗୋଡ଼ ହାତ ବିନ୍ଧୁଛି।
ହଁ, ଆମର ତ ବସି, ବସି, ବସି, ବସି